ହ୍ୟାଲୋ।
ହଁ କୁହନ୍ତୁ।
ହଁ କଣ କରୁଥିଲେ?
କିଛି ନାହିଁ କାମ ସାରିକି ଆସିଥିଲି ଆସିକି ଜଷ୍ଟ ବସିଛି। ଆପଣ କଣ କହୁଛନ୍ତି? ହଁ ମୁଁ କହିଲି ଆପଣ କଣ କରୁଛନ୍ତି?
ଏଇଠି ବସିଛୁ ଆଉ। ତମେ କଣ କରୁଥିଲ? ହଁ ହଁ ସରିଗଲାଣି। ଆଉ କଣ କରୁଥିଲେ ଆପଣ?
ଏଇ କାମ ସବୁ ସରିଲା ଏବେ ଆସିଥିଲି ରୁମ୍ କୁ ଆସିଥିଲି ଆଉ। ଆଉ। ଆଜି ଖାଇବାରେ କଣ କରିଥିଲେ?
ଆଜ୍ଞା।
କହିଲି ଆଜି ଖାଇବାରେ କଣ କରିଥିଲେ?
ଆମର ଚିକେନ ହେଇଥିଲା ମାଛ ବି ହେଇଥିଲା ନନଭେଜ।
ଆପଣ ରୋଷେଇ କରିଥିଲେ ନା ଘରେ କିଏ କରିଥିଲେ?
ନାଇଁ ସେ ଆସିଛନ୍ତି ଆମର ସବୁ
ଆଉ ସବୁ ଭଲ ନା?
ପୁଅ ହଷ୍ଟେଲ ପଳେଇବେ ତ
ଆଉ ଆଉ ସବୁ ଭଲ ନା ମୁଁ କେଉଁଝରରୁୁ କହୁଛି ଆନ୍ଦପୁରରୁୁ
ଆନ୍ଦପୁର। ଆରେ ବାହା। ଆ ମୁଁବା ସେଇ କେଉଁଝରରୁ କହୁଛି ଆନ୍ଦପୁର ମୋଚି ନା।
ମୋରଚୀଣ୍ଡା।
ହଁ।
ଆଚ୍ଛା।
ଆଉ।
ଆପଣ ଏବେ କଣ କରୁଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ଆପଣଙ୍କର ଭୟସ ଟା ଶୁଭୁନି?
ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ରହୁଛି କି?
ମାନେ ନେକୁ
କଣ କହିଲେ?
ନାଇଁ ତ ମୋର ତ ଫୁଲ ମୁଁ ପା ବାହାରେ ବୁଲୁଛି ମୁଁ ବାହାରେ ପୁରା ବୁଲୁଛି।
ମୋର ତ ନେଟୱାର୍କ ଫୁଲ ଅଛି ତ ଆପର କିଛି ବୋଧେ ଇସ୍ୟୁ ଅଛି।
ହଁ ସେ ଦେଖ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ।